ହ୍ୟାଲୋ ଆଜ୍ଞା।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ଆପଣ କଣ କରୁଛନ୍ତି?
ଏଇଠି ଶୋଇଛି ଆଉ ଆପଣ?
ରୋଷେଇ।
ଆଛା।
ଆପଣ ରୋଷେଇ କରିସାରିଲେଣି?
ନାହିଁ ମାମା କରିଥିଲେ।
ଓହୋ। ଆପଣ କଣ ସ୍କୁଲ ମାନେ ପାଠ ପଢ଼ନ୍ତି? କଲେଜ
ଆଜ୍ଞା।
କୋଉ ଇୟର?
ଆଜ୍ଞା!
ଓ ମାନେ କୋଉ କ୍ଲାସ୍?
ପ୍ଲସ୍ ଥ୍ରୀ।
ଆଛା ପ୍ଲସ୍ ଥ୍ରୀ ଫାଷ୍ଟ୍ ମାନେ କୋଉ ଇୟର?
ନାଇଣ୍ଟିନ୍।
ନା ମୁଁ କୋହୁଛି ଫାଷ୍ଟ ଇୟର ନା ସେକେଣ୍ଡ ଇୟର ନା ଥାର୍ଡେ ଇୟର?
ନାଇଁ ନାଇଁ ସେକେଣ୍ଡ ଇୟର।
ଆଚ୍ଛା ଆଛା ହୁଁ। ଆଉ
ଆଉ କଣ କରୁଛନ୍ତି? ଆପଣଙ୍କ ଘର କୋଉଠି କି?
ରାଉରକେଲା। ଆପଣଙ୍କର?
ଆଚ୍ଛା ଢେଙ୍କାନାଳ।
ହଉ ହଉ ହଁ।
ଆଉ ଆପଣ ମ୍ୟାରଡ଼୍?
ହଁ। ଦିଟା ଛୁଆ ମୋର ଦିଟା ପୁଅ।
ଆଚ୍ଛା କୋଉ କ୍ଲାସ ପଢ଼ନ୍ତି?
ବଡ଼ ପୁଅ ଫୋର କ୍ଲାସ୍, ସାନ ପୁଅ ନର୍ସରୀ।
ଆଚ୍ଛା। ଜବ୍ କରଛନ୍ତି ବୋଧେ ରାଉରକେଲାରେ।
ନାଁ। ହଉସ୍ ୱାଇଫ୍।
ଆଚ୍ଛା।
ହୁଁ। ଆପଣ କୋଉ ମାନେ ଏବେ ଗ୍ରାଜୁଏସନ୍ ପରେ କଣ କରିବେ? ପୋଷ୍ଟ ଗ୍ରାଜୁଏସନ୍?
ସେମତି ତ କିଛି ଭାବିନି ଘରେ ମନା କରୁଛନ୍ତି। କିଛି କରିବେନି ବୋଲି ଦେଖିବା ଆଉ।
ନା ନା କରିଦବ ନା। ମୁଁ ପୋଷ୍ଟ ଗ୍ରାଜୁଏସନ୍ କଲି ତାପରେ ମୋର ବାହାଘର
ଆଚ୍ଛା।
ହୁଁ।
ମତେ ତ କହୁଛନ୍ତି ପ୍ଲସ୍ ଥ୍ରୀ ସରିଲେ ମ୍ୟାରେଜ କରିଦେବେ ବୋଲି। ମୁଁ ତ ମନା କରୁଛି ଆମ ଘରେ।
ବାବା ପାଗଳା ହେଇଯିବ କିଛି ନକରି ବାହା ହେଇଗଲେ।
ହଁ ହଁ।
ହଁ ମୁଁ ତ ପୋଷ୍ଟ ଗ୍ରାଜୁଏସନ୍ ସରିଲା। ଏପ୍ରିଲ ଅଠେଇଶ ତାରିଖ ମୋର ଲାଷ୍ଟ୍ ଏକ୍ଜାମ ଥିଲା। ହେଲା ଆଉ ଏପ୍ରିିଲ୍ ବାଇଶ ତାରିଖ ମୋର ନିର୍ବନ୍ଧ ଥିଲା। ଆଉ ମେ ପାଞ୍ଚ ତାରିଖ ମୋର ବାହାଘର ଥିଲା। ମାନେ କଲେଜ୍ ରୁ ବାହାରି ସିଧା ଶାଶୁଘରେ।
ଓହୋ।
ପୁରା ପାଗଳା ହେଇଗଲି। କାନ୍ଦି କାନ୍ଦି କାନ୍ଦି କାନ୍ଦି ଏନି ଟାଇମ କାନ୍ଦୁଥିଲି ଖାଲି ବର୍ଷ ସାରା।
ଆଚ୍ଛା। ଚାହିଁଥିଲେ ବି ଆପଣ ଜବ୍ କରିଥାନ୍ତେ। କଲେନି କଣ ପାଇଁ?
ଘରେ କହିଲେ ଆମ ଘରେ ବହୁତ ମୋର ଭଉଣୀ ମାନେ ବହୁତ ତ ମାନେ ଆମର ଜଏଣ୍ଟ ଫାମିଲି ତ ଘରେ ବାହାଘର ପାଇଁ କହିଲେ। ଆଉ ଫେରଉ ବାହାଘର ହେଲା। ତାପରେ ମୁଁ ଜବ ଗମେଣ୍ଟ ଜବ୍ ପାଇଁ ପ୍ରିପାରେସନ କଲି। ହେଲାନି କୋଉଠି। ହେଲାନି ତାପରେ ଛୁଆ ପିଲା ଏଇବେ ଫସିଗଲି ଆଉ।
ଓ ହୋ।
ହଁ ହଁ।
ଆପଣଙ୍କ ବାପଘର କୋଉଠି କି?
କଳାହାଣ୍ଡି।
ଆଚ୍ଛା।
ହଁ ଆପଣଙ୍କ ଢେଙ୍କାନାଳ କଣ ପ୍ରପର ଢେଙ୍କାନାଳ?
ନାଇଁ ନାଇଁ ଭୁବନ।
ଓହୋ ଭୁବନ। ଭୁବନରୁ ବହୁତ ଜଣ ଅଛନ୍ତି ଏଠି ମୁଁ କଥା ହଉଛି ଯେ
ଓ ହୋ।
ହୁଁ। ଭୁବନ କି ଅନର୍ସ ପଢୁଛ?
ଆଜ୍ଞା।
କୋଉ ଅନର୍ସ ରେ ପାଠ ପଢୁଛ?
ମୁଁ ଆର୍ଟସ।
ଆର୍ଟସରେ କୋଉ ଅନର୍ସ?
କୋଉ ଅନର୍ସ ମଠକରଗଳା।
ପାସ୍
ଆଜ୍ଞା।
ଅନର୍ସ ନେଇନାହାଁନ୍ତି?
ହୁଁ ନାହିଁ।
ଆଚ୍ଛା। ହୋଉ। ଆଉ କଣ ଖାଇ ସାରିଲେଣି?
ହୁଁ ଖାଇ ସାରିଲଣିି ଆଉ।
ଓହୋଃ ଘରେ କିଏ କିଏ ରୁହନ୍ତି?
ଘରେ ମାମା ବାବା ଜେଜେମା ଜେଜେ ବାବା ବଡ ବାବା ବଡ ମାମା ଆଉ ବଡ ବଡ ଭାଇ ଦିଟା ସାନ ଭାଇଟା ଆଉ।
ଜଏଣ୍ଟ ଫ୍ୟାମିଲି।
ଆଜ୍ଞା।
ହ ଆଉ ଭଉଣୀ ତମେ ଜଣେ?
ହଁ ମୁଁ ଗୋଟେ ଝିଅ।
ଆଚ୍ଛା ହ ତାହଲେ ପଢିକି ପୋଷ୍ଟ ଗ୍ରାଜୁଏସନ କରିଦିଅ ତାପରେ ବି ଡି କର। ଚାକିରୀ କର ବାଆ ହୁଅ।
ସେଇଟା ତ ପ୍ଲାନିଙ୍ଗ ଅଛି ଆଉ।
ପୋଷ୍ଟ ଗ୍ରାଜୁଏସନ୍ ଆଜିକାଲି ଗ୍ରାଜୁଏସନ ର କିଛି ଭାଲ୍ୟୁ ନାହିଁ ପୋଷ୍ଟ ଗ୍ରାଜୁଏସନ୍ ନିହାତି ଦରକାର। ମୁଁ ପୋଷ୍ଟ ଗ୍ରାଜୁଏସନ କରିକି ଫସି ରହିଛି କିଛି ମୁଁ କରିପାରୁନି।
ଆଚ୍ଛା ମତେ ପ୍ଲସ୍ ଟୁରେ ଆମ ଘରେ କହିଲେ କି ଡିପ୍ଲୋମା କରିବା ପାଇଁ ହେଲେ ମୁଁ ଡ଼ି ପ୍ରମିଳା ନେଇକି ସାଇନ୍ସି ନେଲି। ଏବେ ସାଇନ୍ସି ନ ନେଇକି ପ୍ଲସ୍ ଥ୍ରୀ ଟାରେ ନେଉଛି ଆର୍ଟସ୍ ଆଉ।
ଉଁ ହଁ।
ଡିପ୍ଲୋମା ନେଇଥିଲେ ପ୍ଲସ୍ ଥ୍ରୀ ଟାରେ ବିଟେକ୍ କଦେଇଥାନ୍ତି।
ଆଁହଁ ଭଲ ହେଇଥାନ୍ତା।
ହେଲେ ମୁଁ ତ ସାଇନ୍ସି ନେଇଗଲି ଆଉ।
ହୁଁ।
ହୁଁ
ଆଉ। ପ୍ଲସ୍ ଥ୍ରୀ ବି ସାଇନ୍ସି ବି କରିଥାନ୍ତି।
ପ୍ଲସ୍ ସ୍ତ୍ରୀ ଆମ ଘରେ ସପୋର୍ଟ କଲାଣି ମତେ କହିଲା ସାଇନ୍ସି ରେ ଆମେ ତତେ ସପୋର୍ଟ କରିପାରିବୁନି।
ହୁଁ ବାହାରକୁ ଯିବାକୁ ପଡିଥାନ୍ତା।
ହଁ ବାହାରକୁ ଆମ ଘରେ ମତେ କେହି ଛାଡନ୍ତିନି ବହୁତୁ ଡରନ୍ତି ଗୋଟେ ଝିଅ ତ ସେଥିପାଇଁ।
ହଁ ସେ ତ ଆମ ଘରେ ବି ମତେ ଛାଡୁ ନଥିଲେ।
ମୁଁ ବି ସେ ପାଖ ପାଖ ଏରିଆ ରେ ହିଁ ପାଠ ପଢିଲି ଆଉ ବାହାରକୁ ଯାଇ ପାରିଲିନି।
ହୁଁ ମୁଁ ତ ଆମର ଭୁବନ ଷ୍ଟିଲ୍ ସିଟି ସେ କଲେଜେ ରେ ପଢିଲି ସାଇନ୍ସି ତାପରେ ଏବେ ପଢୁଛି ମଠକରଗୋଳାରେ ଆର୍ଟସ ଆଉ।
ହୁଁ ହୁଁ।
ଆଉ ବର୍ଷା କଣ ସେପଟେ ହଉଛି କି ନାଇଁ?
ହଁ ନାଇଁ ଏଠି ତ ଖରା ହୁଏନି। କିନ୍ତୁ ଗୁଳୁଗୁଳି ତ ଅ ଛି ଏ ନୁହେଁ ଆଉ। ଠାକୁର ଅନଶନ ଘରେ ଅଛନ୍ତି ନା ସେହିଁ ପାଇଁ।
ଓ ଆଚ୍ଛା। ଆମର ବର୍ଷା ସକାଳେ ଥରେ ହେଇକି ଛାଡିଲାନି।
ଆଚ୍ଛା। ଏବେ ଢେଙ୍କାନାଳରେ ପା ଚାରି ପାଞ୍ଚ ଦିନ ହେଲା ବର୍ଷା ହଉଛି ନାଁ?
ହୁଁ ହୁଁ। ବହୁତୁ ଜୋର ହଉଛି ଆଜି ବି ସନ୍ଧ୍ୟାବେଳେ ବହୁତୁ ଅଛି ବର୍ଷା।
ଓ ହଉଁ।
ହଉଁ।
ବାପ୍। ଭାଇ ମାନେ ପଢି ମାନେ। କିଛି ମାନେ ପଢି ସାରିଲେଣି?
ହୁଁ ବଡ଼ ଭାଇ ଯିଏ ତାଙ୍କ ସିଏ ଗୋଟେ ଫାଇନିନ୍ସି ରେ ଅଛନ୍ତି ଆକ୍ସିସ୍ ବ୍ୟାଙ୍କ ରେ ଆଉ ମଝିଆଁ ଯିଏ ସିଏ ଅଛନ୍ତି ଏଚ ଡି ଏଫ ସି ବ୍ୟାଙ୍କ ରେ। ସାନ ଏବେ ପଢୁଛି ଟେନ୍ଥ ପଢୁଚି ଆଉ।
ହଁ ହଁ। ପ୍ରାଇଭେଟ ବ୍ୟାଙ୍କ୍।
ଆଜ୍ଞା।
ଆଉ ଉପହାର ହେଇନି। କଣ ମାନେ ଆଜି ତ ଗୁରୁବାର ସାଧା ରୋଷେଇ ହଉଥିବ ଆଉ ନାଁ?
ହୁଁ ହୁଁ। ସାଧା ଏଇ ଯୋଉ ପୋଟଳ କଷା ହେଇଥିଲା ଆଉ।
ଖାଇସାରିଲେଣି?
ହଁ ଖାଇସାରିଲିନି ଦେହ ଭଲ ନଥିଲା ତ ସେଥି ଯୋଗୁ ମାମା କହିଲେ ଖାଇକି ମେଡିସିନି ଖାଇଦେ ବୋଲି।
ଆଚ୍ଛା। ମୁଁ ତ। ଏବେ ରୋଷେଇ କରୁଚି ହେଲାଣି। ମୋ ଛୁଆ ପୁଅ ସାନ ପୁଅ ଆସିବ ଦିଟାରେ।
ଓହୋ। ଓ ହୋ।
ହୁଁ।
ତମ ବଡ ପୁଅ ନା କଣ ସାନ ପୁଅ ନାଁ କଣ ପୁଣି?
କାହ୍ନା ଡାକେ ମୁଁ ତାକୁ ତା ନା ଶ୍ରୀିୟାନ ବଡ ପୁଅ।
ଓହୋ।
ଶୁଭ ଡାକେ ସାନ ପୁଅ କୁ ତା ନାଁ ହଉଛି ଅକସର।
ଆଚ୍ଛା ଆଉ ଆପଣଙ୍କ ନା କଣ?
ମୋ ନାଁ ସୁଦୀପ୍ତି ମତେ ଘରେ ଡାକନ୍ତି ବବି।
ବବି ମୋ ବଡ ମାମାଙ୍କ ନାଁ। ହୁଁ।
ମତେ ଡାକନ୍ତି ବବି ଆଉ ଏଇଆ ଆଉ। ଆପଣଙ୍କର ତ ସେଠି ସାଙ୍ଗ ସାଥି ଥିବେ ଏବେ ହଁ କରଚି ଏତି। ପିଜି ଡି ସିଏ କରିଥିଲି।
ତ ଚାହିଁଥିଲେ ବି ଆପଣ ବ୍ୟାଙ୍କିଙ୍ଗ ଲାଇନ ରେ ବି ଯାଇପାରିଥାନ୍ତେ।
ମୁଁ ବ୍ୟାଙ୍କିଙ୍ଗ ପ୍ରିପାରେସନ୍ ହିଁ କରୁଥିଲି।
ଆଛା ତାହେଲେ ଗଲନି କଁ ପାଇଁ?
ସେ ପାଇବା କମ୍ପିଟେଟିଭ ଏକ୍ଜାମ ପାଇବା ତ ଫାଷ୍ଟ କଥା ସହଜ ନୁହେଁ ଆଉ ସେକେଣ୍ଡ କଥା ବାହା ହେଇଯିବ ଯଦି ନା ତ ଆହୁରି ବେଶୀ ଡିଫିକଲ୍ଟ ହେଇଯିବ ହେଲା ଶାଶୁଘର ଏ ହଜବ୍ୟାଣ୍ଡ ଏମିତି ସବୁ ଦେଖିବାକୁ ପଡିବ ଆଉ ମୋ ରହିଲା ଫେର ମୋର କାହ୍ନା ହେଇଗଲା ନା। ମୁଁ ଟାଇମ ଦେଇ ପାରିଲିନି ପାଠ ପଢାକୁ ଆଉ ମୁଁ କଣ କରିବି। ସେ ପାଇଁ ଛାଡିଲି ମୁଁ ହେଲେ କୋଚିଂ ନଉଥିଲି ମହେନ୍ଦ୍ରା ରେ। ଆଉ ପ୍ରିପେରେସନ କରୁଥିଲି ବ୍ୟାଙ୍କିଙ୍ଗ ର ଇନ୍ସାନ୍ସ ବେଙ୍କିଙ୍ଗ ଏଗଜାମ ଗୁଡା ଦେଇଛି। ଆଉ ଆଇ ବି ପି ଏ ପି ପିଓ କ୍ଲର୍କ ସବୁ ଦେଇଛି। ଆଉ ଏବେ ଓଡିଶା ଗମେଣ୍ଟ ର ଗୋଟେ ଦେଇଚି। କିନ୍ତୁ ନ ପଢିକି ଦେଇଚି ଆଉ ବୁଲାବୁଲି କରୁଥିଲି ଆସି ପରୀକ୍ଷା ଦେଇଦେଲି।
ଉଁ ହୁଁ ମୋର ଜଣେ ଦିଦି ବି ଅଛନ୍ତି ମୋ ମାଉସୀ ଝିଅ ସିଏ ଓଡ଼ିଶା ପୋଲିସ ରେ ଫର୍ମ ପକେଇଛି।
ହଁ ତା ପଢାପଢି କରିକି ଫିଟନେସ୍ ଥିଲେ ପାଇଯିବେ।
ହୁଁ ସେ ମ୍ୟାରେଜ ବି କରିସାଇଲାନି।
ହଁ ଆପଣ ବି କିଛି ନା କିଛି ଗୋଟେ ପକେଇକି ପାଇକି ବାହା ହବା ହିଁ ବେଟର ଆ ସେମିତି ବାହା ହେଇଯିବ। ଏଇ ଭୁ ପୁରା ଜୀବନ ଟା ପୁରା ନର୍କ ହେଇଯିବ।
ହଁ ପୁରା ବର୍ବାଦ ହେଇଯିବ ଜୀବନ ଟା।
ପର୍ବା ମାନେ ଆଉ କଣ ଖାଇବ ପିଇବ ଶୋଇବା ହିଁ ଜୀବନ ତ ନୁହେଁ ନା। କିଛି ଗୋଟେ ବାହାର ଦୁନିଆ କଣ ଜାଣିପାରୁନୁ ଆମେ। କୁଆଡେ ଯାଇ ଆସି ପାରୁନୁ। ମୁଁ ତ ଘରେ ରହେନି। ପ୍ରାୟ କିନ୍ତୁ ନିଜ କାମ ପାଇଁ ତ କୁଆଡେ ଯାଇପାରୁନି ନା।
ଆଛା। ମତେ ତ ସେ ଆମ ଘରେ କହୁଚନ୍ତି ତୁ କମ୍ପୁଟର କରୁ ଓ ଏସ ସେଟ୍ ନେଇଚି ମୁଁ ଓ ଏସ ସେଟ୍ ପି ଜି ଡ଼ି ସି ଏ ତ ଆମ ଘର କହୁଛନ୍ତି ତତେ ବ୍ୟାଙ୍କିଙ୍ଗ୍ ଲାଇନ୍ ପୁରେଇଦବୁ ଆମେ।
ହଁ ଭଲ କିଛି ନାହିଁ ଯାହାବି ଗୋଟେ କରିବା ଭଲ।
ହୁଁ କିନ୍ତୁ ମତେ ଟିକେ ଭଲ୍ ଲାଗେ ମେଡିକାଲ୍ ର ଇଏଟା ଆଉ ଡ କ୍ଟର ଲାଇନ୍ ଟା ଆଉ।
ହଉ ମୁଁ ରହୁଚି?
ଆଜ୍ଞା।
ହୁଁ।